। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭିଲା। ଶୁଭୁନି କଣ ପାଇଁ?
ଶୁଭିଲା?
ହ୍ୟାଲୋ। ।
ଶୁଭୁଛି ତ ତମ କଥା ମତେ ଶୁଭୁଛି।
ଆଚ୍ଛା ଆଚ୍ଛା ତମ କଥା ଟା ଟିକେ ରହିକି ରହି ଶୁଭୁଛି ତ।
। କଣ କରୁଚ?
ଏଇଠି ଆସିଥିଲା ଏ ସରି ଯାଉଥିଲା ଗୋଟେ ବରଯାତ୍ରୀ ଦିନ ବାହାଘର ବୋଧେ। ସେଇଠି ଟିକେ ଠିଆ ହେଇକି ଦେଖୁଥିଲି ଆଉ।
। ହଁ ତ କଣ କହୁଥିଲା ଫୋନ କଲେ କହିଲା ମୁଁ ।
ତମେ କଣ କରୁଚ।
ମୁଁ କହିଲି ତମେ କଣ ବରଯାତ୍ରୀ ଦେଖୁଥିଲ ନା କଣ?
ହଁ ବରଛାତ୍ରୀ ଦେଖୁଥିଲି।
ହଁ ଏବେତ
ଚାଲିଛି ଆଉ ହଁ ହଁ। ଆମେ ଖାଲି ଦେଖିଆ ଆମେ ଖାଲି ଦର୍ଶକ।
କହିଲେ ତମ ରିଲେଟିଭରେ କାହାର କିଛି ବାହାଘର ନାହିଁ ଏ ବର୍ଷ।
ହଁ ରିସେଣ୍ଟ ସରିଛି ଏବେ ଏଇ ଫ୍ରାଇଡେରେ।
କାହାର ଭୋଉଣୀ ନା ଭାଇ। ମୁଁ
ଉଁ ଏ ଭଉଣୀ ହବ କିନ୍ତୁ ମାନେ ମୋ ବାବାଙ୍କ ମାମୁଁଙ୍କର ପୁଅର ଝିଅ।
ଓ ଭାଇ।
ତ ସିଏ ମୋ ଠାରୁ ସିଏ ମୋ ଠାରୁ ବୟସରେ ସା ସାନ ତ ସେଥିଲାଗି ମୁଁ ଆଉ ଗଲିନି। ଯେହେତୁ ମୁଁ ବଡ଼ ହେବି ମୋତେ ଖ ଖରାପ ଲାଗିଲା ମୁଁ ଯାଇନି ଆଉ।
ହ ହଉ ହଉ। ଭଉଣୀ ର
ତମ ରିଲେଟିବରେ କିଏ ବାହା ହେଇଛନ୍ତି ଏଥରକ।
ହଁ ଏଇ ଘର ପା ପାଖରେ ଜଣେ ଭାଇ ହଉଚି କଣ କହିଲ ବାହା ହେଇଥିଲେ।
ଓ ହୋ।
ହୋଉ ମତେ କହିଲା କାମ କରନା। ତମ ଘରେ କେହି ନାହାନ୍ତି।
ଆଉ କଣ?
କଣ କରୁଚ।
ଏଇଠି ଦେଖୁଥିଲି ଜୁ ଆସିଲି ଘରକୁ ଆଉ।
ନାଚିଦେଲନି ଯାଇକିନା।
ମୁଁ ନାଚିବି ମତେ ନାଚର ନ ଅକ୍ଷର ବି ଆସେନି। ନାଁ ମୁଁ ନା ନାଚିବି କଣ ଲୋକ ହସିବେ ସେଠି।
ଆଉ ହଉଚି।
ମାତେ ନାଚ ଆସେନି କିନ୍ତୁ ଗୀତ ଆସେ।
ଗୀତ ବୋଲିଆସେ। ହଁ।
ହଁ ମୋତେ ଗୀତ ବହୁତ ମାନେ ଗୀତ ନ ବୋଲିଲେ। ମୁଁ ମାନେ ଯେମିତି ହଉ ଯାହା ହଉ ମୁଁ ଶିଖିନି ଗୀତ। କିନ୍ତୁ ମୋ ବଡ ବାପାଙ୍କ ଝିଅ ଗୀତ ଶି
ତ ଶିଖୁଥିଲେ ଯେତେବେଳେ ମୁଁ
ଗାଏ ଯାଇକି ତାଙ୍କ ପାଖରେ ବସେ ଯେ ଯାହା ଯେତିକି ଯେମିତି ଶିଖିକି ସେମିତି ବୋଲେ। କିନ୍ତୁ ମୁଁ ମୋ କଲେଜରେ ସ୍କୁଲରେ ମୋତେ ସମସ୍ତେ କୁହନ୍ତି କି? ତୁ ଗୀତ ତୋର ଯଦି ସେମିତି କିଛି ସୁବିଧା ହେଲା। ତ ଶିଖିବୁ ଆଉ ଯଦି ନହେଲା ତ ତୁ ଏମିତି ଗି ଗୀତଟାକୁ ଗାଉଥିବୁ କେବେ ବି ରହିବୁନି ଅଧାରୁ। କାହିଁକନା ଭଲ ଗାଉଛୁ ତୁ ମୁଁ କଇଲି ଯା ହଉ। କିଏ ତ ହେଲେ ଜଣେ ଗୋଟେ ପ୍ରଶଂସା କରୁଛି।
ହଉ ହଉ ଆଉ ହଉଚି କଣ ଖାଇଥିଲ କଣ?
ଖାଇଥିଲି ଏଇ ଭା ତ ଡାଲି କମ୍ପଲସରି। ଆଉ ଟିକେ ଇଏ ଆଉ ପୋଇ ରାଇତା। ଆଉ କଦଳୀ ଆଳୁ ଭଜା ଏମିତି ଆଉ।
ଓ ହଁ ଆଉ ଦେହ ଭଲ ଅଛି।
ହଁ
ତ ଆଉ
ହ ହଉ କ
ମୁଁ କହିଲି ସେଠି ସବୁ ନାଚୁଥିଲେ ପିଲା
କଉଠି
ସେଇ ଯୋଉ ବରଯାତ୍ରୀ ଗଲା।
ନା ଦିନ ନା, ଏତେ ବି କେହି ନାଚୁ ବି ନାହାନ୍ତି। ସେ ନା ଏତେ ବି କେହି ତାଙ୍କର ଆସ ବିି ନାହାନ୍ତି, ବରଯାତ୍ରୀରେ ଯେମି ଆସିବା କଥା, ପୁଅର ସାଙ୍ଗସଥି ଅ ଭଉଣୀ ଭାଇ ଭାଇ, ଏତେ ବି ଲୋକ କେହି ଆସିନାହାନ୍ତି ତ କିଏ ନାଚିବ? ଖାଲି ଗୋଟେ ବଡ ଡିଜେ ଗାଡି ଆଉ ବାଜା
ଆଉ ମୁଁ କହିଲି, ଯେଉ ତମ ଭଉଣୀଙ୍କର ବାହାଘର ଥିଲା।
ହଁ।
ହଁ ତମେ ତ ଯାଇ ନଥିଲ
ହଁ
ଘରେ ତ ଯାଇଥିବେ ସମସ୍ତେ
ହଁ ଯାଇଥିଲେ।
ହ ଆଉ ହଉଛି, ତମର କେବେ ବାହାଘର ହବ?
ହଁ ମୁଁ ତ ଆଜି ରାତି ପାହିଲେ କାଲି ଆଉ
ଡାକିବ ନା ଡାକିବନି?
ନିଶ୍ଚିନ୍ତ, ନିଶ୍ଚିନ୍ତ, ହେଲା ମାନେ ତ ଡାକିବା କଥା ଡାକିବା କଥା କଣ? ଡାକିବା। ହେଲେ ତ ହଉନି ନା, କଣ କରିବା?
ବାହାଘରକୁ ଅପେକ୍ଷା କରି କରି
ହ
ଆଉ କେତେ ଅପେକ୍ଷା କରିବା, ଯୋଉମାନେ ଚାହୁଁନାହାନ୍ତି, ସେମାନଙ୍କର ହେଇଯାଉଛି ଯୋଉମାନେ ଚାହୁଁଛନ୍ତି, ସେମାନଙ୍କର ହଉ ହି ନାହିଁ?
ହଁ।
କିନ୍ତୁ ବାହା ହେଲା ପରେ ବହୁତ ଟେନସନ ଥାଉ, ବାହା ହେବିନି। ଆହୁରି ଯେତିକି ଏବେ ତ ଅଛି ହଁ ବାପା ମା ତ କରିଦଉଛନ୍ତି ଘରେ ମା ତ ରୋଷେଇ କରି ଦେଇଦଉଛନ୍ତି, ଆମେ ଖାଇ ଦେଉଛୁ, ଶୋଇପଡ଼ୁଛୁ, କିଛି ବିନା ଟେନସନ୍ ବାହା ହେଇ ସାରିଲା ପରେ, ଦିଅ ସ୍ଵାମୀର ଟେନସନ ନିଅ, ନିଜ ବାପା ବାପ ଘରର ଟେନସନ ନିଅ, ନିଜ ଶାଶୁ ଘରର ଟେନସନ ନିଅ, ଆଉ ତାପରେ ନିଜ ପିଲା ଛୁଆ ହେଇଗଲା ପରେ, ନିଜର ଆଉ ନିଜ କଥା ଭାବିବାକୁ ହିଁ ସମୟ ନଥିବ।
ହଁ ମୋ ଛୁଆ ର ଏଇଟା ଦରକାର, ମୋ ସର ସେ ଏଇଟା ଦରକାର।
ମୋର ଏଇଠି ଜଣେ ଘର ସାଇଡ ରେ ଜଣେ ଭାଉଜ ଅଛନ୍ତି, ସେ ମତେ ପ୍ରାୟ ସବୁବେଳେ ଜମା ବାହା ହବନି, ବାହା ହେଲା ପରେ ଦେଖୁଛ ତ ଆମେ କଣ କରୁଛୁ, ଏଇ ଚୁଲି ମୁଣ୍ଡରେ ବସଛୁ, ଦୁନିଆ ଆଡୁ ଦୁନିଆ ନିଜେ ଇନ୍କମ କରିବ, ନିଜେ ବାହା ହବନି, ନିଜ ପଇସାରେ ନିଜେ ରହିବ, ନିଜ ଘର ଲୋକଙ୍କୁ ଚଳେଇବ, ସେଥିରେ ପୁରା ଖୁସି।
ମୁଁ କହିବି, କିଏ କହିବ? ମଣିଷର ପ୍ରତିପାଦ ଭିତରେ ଦୁଃଖ ହିଁ ଦୁଃଖ ଆଉ ସୁଖ କୋଉଠି ଅଛି?
ତମକୁ ମାନେ ଲଭ୍ ମ୍ୟାରେଜ ପସନ୍ଦ ନା ଆରେଞ୍ଜ ମ୍ୟାରେଜ ପସନ୍ଦ?
ସେମିତି କିଛି ନାହିଁ ଲଭ ବି ପସନ୍ଦ ଆରେଞ୍ଜ ବି ପସନ୍ଦ ସେମିତି କିଛି। କଥା ନାହିଁ।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
ଲଭ ବି ପସନ୍ଦ ଆରେଜ ବି ପସନ୍ଦ ଲଭରେ କଣ ଏଇଆ ଟିକେ ବା ବାହାଘର ପୂର୍ବରୁ ପୁଅ ଝିଅ ଦି ଜଣ। ଦୁହିଁଙ୍କୁ ଭଲ ଭାବରେ ଜାଣି ଦେଇଥାନ୍ତି ତ ବାହାଘର ପରେ ଏତେଟା ବି କିଛି। ପ୍ରୋବ୍ଲେମ୍ ହୁଏନି କହିଲେ। ଚଳିବନି ହୁଏ ଗୋଟେ ଗୋଟେ ଜାଗାରେ ବି ବହୁତ ସାରା ପ୍ରବ୍ଲେମ ଦେଖା ଦିଏ। ବା ଲଭ୍ ମ୍ୟାରେଜ ପରେ ବି ବହୁତ ପ୍ରକାରର ଇଏ ହୁଏ। ଆରେଞ୍ଜ ମ୍ୟାରେଜ ରେ ବି ହଉଛି। ସେମିତି କିଛି କହିହବନି ଆମେ ଖାଲି କହୁଛେ ଯେ। ଲଭ ମ୍ୟାରେଜ କଲେ ଏମିତି ହୁଏ ସେଇଟା ଭୁଲ ଆମ ଭାଗ୍ୟରେ ଯାହା ଅଛି। ସେଇଆ ହିଁ ହେଇ ଚାଲିଛି। ତ ଆମେ କଣ କରିବା ଲଭ କୁ ଦୋଷ ଦେଲେ କିଛି ନାହିଁ ନା ଆରେଞ୍ଜ କୁ ବି ଦୋଷ ଦେଲେ କିଛି। ନାଇଁ ଯାହା ଆମ ଭାଗ୍ୟରେ ହବ। ସେଇଟା ତ ଆମେ ଲେଖିନେ ନା ଭଗବାନ ଉପରୁ ଲେଖିକି ବି ହିଁ ପଠେଇଛନ୍ତି।
ହଁ। ନାଇଁ ଲଭ୍ ମ୍ୟାରେଜ କଲେ ଲୋକେ କହି ମାନଙ୍କର କିଛି ଅସୁବିଧା ହେଲେ କହ ମାନେ କହିବେ କି। ସେ ନିଜ ଗୋଡ଼ରେ ନିଜେ କୁରାଡ଼ି ମାରି।
ହଁ। ନିଜେ ବାହା ହେଇଛୁ ନିଜେ ବୁଝୁ ଆଉ ଆରେଞ୍ଜ ମ୍ୟାରେଜ ରେ ହଁ ତ ବା ବାପା ମା ଯେହେତୁ ଠିକ କରିଥିଲେ ସେମାନେ ନିଜ ମୁଣ୍ଡ ଉପରକୁ ନିଜେ ଦାୟିତ୍ଵ ଟା ନେଇଯିବେ ଅ। ନିଜେ ନିଜେ।
ହଁ ତଥାପି ବି କହିବେ କହିବେ ତା ଭାଗ୍ୟରେ ଏହା ଥିଲା। କହିବେନି ବୋଲି କିଛି ନାହିଁ।
ଏଇଟା ହିଁ କହିବେ।
ଆଉ।
ଆଉ କଣ। ଏବେ ଏଇ ପ ପର ଦିନ ପାଖା ପାଖି ବୋଧେ। ଉଁ ଯୋଉ ବିଡି ବିଡିର ଏକ୍ଜାମ ବୋଧେ ଯାଇଛି କି କଣ। ହ।
ଏଣ୍ଟ୍ରାନ୍ସ ଏକ୍ଜାମ ହେଇଥିବ।
ହେଇଛି ହେଇଛି ଏଣ୍ଟ୍ରାନ୍ସ ଟା ହେଇଛି ପରଦିନ।
ହୁଁ ହୁଁ ତମେ ଦେଇଥିଲ ନା କଣ।
ନା ଦେଇନି ଦେଇନି ଏଇଠି ଅ ଦଉଛନ୍ତି ପିଲା ତ।
ହୁଁ।
ଏଇଠି ପିଲା ଦଉଛନ୍ତି।
ତମେ କଣ ଏକ୍ଜାମ ପାଇଁ ପ୍ରିପେୟାର ହଉଛ।
ନା ହେଇନି ଦେଖିବା ହବା ମୋର ଭାରି ଇଛା ଥିଲା ପିଜି କରିବାରେ। ଦେଖାଯାଉ କଣ ହଉଛି?
ହ ହଁ ବିଡି ଏକଜାମ କଣ ମ ଯେତିକି ପିଲା ପକଉଛନ୍ତି ତାର। କାଣି ଗୋ ଆଙ୍ଗୁଠି କି ବି ସରି ହବନି ଯେତିକି ସିଟ ଅଛି ଆମ ଓଡିଶାରେ।
ହଁ। ଯା ହଉ ସିଟ ଅଛି ବୋଲି ଏତେ ପିଲା ପକଉଛନ୍ତି।
ସିଟ ମନେକର ସତେଇଶ ସିଟ ହେଲେ ପିଲା ପକଉଛନ୍ତି ତାର ଚାରି ପା ପାଞ୍ଚ ଗୁଣା ରୁ ଅଧିକ।
ହୁଁ।
ତ ଆଉ କଣ ସେଥିପାଇଁ ସମସ୍ତେ ଆନ୍ଧ୍ର ବିଡି ହିଁ କରୁଛନ୍ତି।
ସେଇଆ। ତ ଦେଖାଯାଉ କଣ ହଉଛି ଆଉ? ଟିକେ ରହିଲ ମା କାହିଁ ଡାକୁଛି।
ହଉ ହଉ।